ସାର୍ ନମସ୍କାର କେମିତି ଦେନ୍ତି ସାର୍?
ଭଲ ଅଛି।
ଆଛା କଣ କରୁଛନ୍ତି?
ଏବେ ଏଇଠି ବସିଛି ଆଉ।
ଆଛା ଭଲ ଅଛନ୍ତି ପରା।
ହଁ ଟିଫିନ ସରିଲା ମାନେ ପିନ୍ ବସିଛି ଟିପିନ୍ ସରି ଗରି।
ହୁଁ ହୁଁ କଣ ଖାଇଲି ଟିଫିନ୍ ରେ।
ଟିଫିନରେ ସାର୍ ଉଁ ପୁରି ଉପମା।
ଆଚ୍ଛା ପୁରୀ ଉପମା ଖାଇଲେ।
ଆଜ୍ଞା।
ଆଚ୍ଛା। ଆଉ ଘରେ ସେମିତି କେମିତି ଅଛନ୍ତି। ଆପଣଙ୍କର ପରିବାରରେ ଭଲ ସେମିତି?
ସବୁ ଭଲ ଅଛନ୍ତି। ସାର ଆପଣ କଣ ଖାଇଲେ କି ଟିଫିନ ସରିଲେ ନା ସରିନି କି?
ହଁ ମୋର ବି ଟିଫିନ ସରିଲାଣି। ଏଇ ଅଧଘଣ୍ଟା ହେଲାଣି ହିଁ ଖାଇଲିଣି। ଏଇ ପୁରୀ ଆଉ ଇଟିଲିି ଖାଇଲି। ଆପଣ ଜାଣିଥିବେ ଇଟିଲିି ଆଉ ପୁରୀ ହଁ ଆଉ କଣ ସବୁ ଆପଣଙ୍କ ସେପଟେ ପାଣିପାଗ କିପରି ହେବାର ଅଛି?
ଏବେ ବର୍ତ୍ତମାନ କ୍ଲାଇମେଟ ଯାହାକି ବର୍ଷା ଅଛି। ମାନେ ବର୍ଷା ମାନେ ଏବେ ଯା ଯାହା ଦ୍ଵାରା କି ବର୍ଷା ଲୋକମାନଙ୍କୁ ଧାନ ଚାଷ କରିବେ। ଏଇ ମାନେ ବର୍ଷା ଋତୁରେ। କିନ୍ତୁ ସେଇ ସେଥି ପାଇଁ ଏବେ ବର୍ଷା ଋତୁରେ ତିନି ମାସ ପାଣି ଦରକାର ମାନେ ଧାନ ଚାଷକୁ।
ହୁଁ ହୁଁ ହୁଁ ହୁଁ ଆଚ୍ଛା। ଆମର ବି କଣ କରିବେ ଆଜ୍ଞା। ଆମର ବିମତି ଚାଷ ବାଡି ଅଛି। ଚାଷ ଆମ ବି ମଧ୍ୟ ଜମି ଅଛି। ଆଉ ଆମେ ମଧ୍ୟ ଧାନ ଚାଷ କରୁଛୁ। ତା ସହିତ ମଧ୍ୟ ଆମର ଆପଣ ଜାଣି ଯେ ଆମର କୌଳିକ ବୃ ଯୋଉଟାକି ଆମର ଛେଳି ଆଉ ମେଣ୍ଢା ଆଉ କଣ?
ଗାଈ ମାନେ ପଶୁପାଳନ ପଶୁପାଳନ ହୁଏ। ଆମର ବି ହୁଏ। ଏଠି ଆମର ପଶୁପାଳନ କେମିତି ହୁଏ। ଆପଣ ଜାଣିଛନ୍ତି ଶୁଣୁ କହୁଛି ଆପଣଙ୍କୁ ପଶୁପାଳନ ପଶୁପାଳନ ମାନେ ଯୋଉ ଯାହା ଦ୍ଵାରା ଲୋକଙ୍କୁ ମାନେ କଣ କରନ୍ତି ମାନେ ମେଣ୍ଢାର ଚାଷ ଗୋଟେ ପଶୁପାଳନ ଚାଷ ଆପଣ ଜାଣିଛନ୍ତି କି?
ନାଇଁ କୁହନ୍ତୁ ମୁଁ ଜାଣିନାହିଁ। କୁହନ୍ତୁ।
ହ ମାନେ ଉଁ ଅ ପଶୁ ହୁଏ ଛଅ ମାସକୁ ଥରେ ଗୋଟେ ପଶୁ ଛୁଆ ଦିଏ।ଯାହା ଦ୍ଵାରା ଲୋକମାନେ ମାନେ ପଶୁ ପାଳନ ଯିଏ
ମେଣ୍ଢା ହଉ ମାନେ ଗାଈ ମାନେ ବର୍ଷେ ଆଉ କିନ୍ତୁ ମେଣ୍ଢା ଛେଳି ଛଅ ମାସକୁ ଥରେ ଗୋଟେ। ଇଏ ଦିଏ ଛୁଆ ଦିଏ । ତାଙ୍କ ପାଇଁ ମାନେ ପଶୁପାଳନ ଲୋକ କରନ୍ତି। ଯାହାକି ପଶୁପାଳନ କରିବା ଦ୍ଵାରା ଲୋକମାନେ କଣ କରନ୍ତି ତାଙ୍କ ଏ ହୁଁ ମାନେ ପଶୁପାଳନ ପାଇଁ ଯେମିତି ଆମର ଧାନ ଚାଷରେ ଯେନ୍ତି ସାର ପକାନ୍ତି ସେନ୍ତି ପଶୁପାଳନ ପାଇଁ କି ତାଙ୍କକୁ ମାନେ ମେଡିସିନ୍ ଦିଆ ଯାହାକି ହୁଁ ବର୍ଷକୁ ଦୁଇଥର କୁରମିନ୍ ଦୁଏ ପୁଣି ତାଙ୍କକୁ ତୁ ପ୍ରିପେୟାର ମାନେ ସି ପକ୍ସ ବି ଦିଏ ଯାହାକି ତାଙ୍କ ବସନ୍ତ ହେବାର ସମ୍ଭାବନା ଥାଏ । ପୁଣି ଏ ଏତା ଦୁଆଯାଏ, ପିପ୍ରେୟାର ଦିଆଯାଏ, ଯାହାକି ଜର ହେବାର ସମ୍ଭାବନା ଥାଏ। ବରକୋଳିଆ ଦିଆଯାଏ ଯାହା ମାନେ ତଣ୍ଟି ଫୁଲା ବା ବସନ୍ତ ମାନେ ଶୀତରୁ ଋତୁରେ ହୁଏ । ଯାହା କୁର୍ମି ଦୁଆ ନାହିଁ ଯାହାକି ଟଣ୍ଟି ଫୁଲା ପେଟ ଏ ଟାଇପ୍ ର ଦିଆଯାଏ। ପଶୁ ପାଳନ ଆମର ଏଇପଟେ ଆଉ ଆପଣ ସେଇ ଗୋଟେ କ'ଣ ପଶୁପାଳନା ଆପଣ କ'ଣ ଜାଣିଛନ୍ତି କି?
ହ ଆଚ୍ଛା ପଶୁପାଳନ କହିଲେରେ ଆପଣ ଜାଣିଥିବେ ଯେ ପ୍ରାୟତଃ ସବୁଆଡେ ପଶୁପାଳନ ହଉଛି । କିଏ କୋଉ ପ୍ରକାର ପଦ୍ଧତିରେ ପଶୁପାଳନ କରୁଛି ଯେମିତି କିି ଆମର ଏପଟେ ଦେଖିବାକୁ କହିଲେ ସରକାରଙ୍କ ଦ୍ଵାରା ବହୁତ ବିଭିନ୍ନ ଅନୁମୋଦିତ କାର୍ଯ୍ୟକଳାପ ମଧ୍ୟ ହେଉଛି ଯୋଉଥିରେ କି କିଭଳି ଭାବରେ ପଶୁପାଳନକୁ ଅଗ୍ରଗତି କରାଯିବ ତା ପ୍ରତି ମଧ୍ୟ ସରକାର ମଧ୍ୟ ଧ୍ୟାନ ଦେଇ ଦେଇଛି ଆମର ଦେଖିବାକୁ କହିଲେ ଏ ଛେଳି ମୁଖ୍ୟତଃ ଚାଷ ଛେଳି ଛେଳି ଯୋଗୁ ପାଳନ କରୁଛୁ ଆଉ କ'ଣ ମେଣ୍ଢା ଏମାନଙ୍କୁ ଛ ଛଅ ମାସକୁୁ ଥରେ ଯେ ମାନେ ଛୁଆ ଜନ୍ମ କରନ୍ତି ଏବଂ ଛଅ ମାସ ପୁଣି ହାତରେ ପୁଣି ଏମାନଙ୍କ୍ ପ୍ରଜନନ ଦ୍ଵାରା ବିଭିନ୍ନ ପ୍ରକୃତିକ ପ୍ରଜନନ ଦ୍ଵାରା ଏମାନଙ୍କୁ ପୁଣି ହାତରେ ଏମାନେ ପୁଣି ଥରେ ଛଅ ମାସ ପରେ ପୁଣି ଛୁଆ ଜନ୍ମ କରନ୍ତି। ସେହିପରି ଆମର ଗାଈ ଗାଈଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାର ଜାତୀୟ ଗାଈ ଅଛି । ଯେମିତି ଆପଣ କହିବାକୁ କୁହାଯେ ଏମିତି କହିବାକୁ ଗଲେ ସିନ୍ଧି ସା୍ ସାହିୱାଲ ଆଉ ହରିୟାନା ଏବର ବିଭିନ୍ନ ପ୍ରକାର ଜାତିର ମଧ୍ୟ ଆମର ଫମ୍ ମିଶ୍ ମିଶ୍ରଣ ରୂପରେ ଏବଂ ଦସୀ ମଧ୍ୟ ଅଛି ହଲିଷ୍ଟିନ୍ ମଧ୍ୟ ଅଛି ବିଭିନ୍ନ ପ୍ରକାରର ଅ ହୁଁ ଅମ୍ ମାନେ ଇଏର ଗାଈ ଅଛି ମଧ୍ୟ ପ୍ରକାରର ପ୍ରଜାତିର ଗାଈ ମଧ୍ୟ ଅଛନ୍ତି ଯେମିତି କିି ଆମର ଛେଳି ମେଣ୍ଡା ବି ସେମିତି ଅଛନ୍ତି । ତ ଏହି ପ୍ରକାର ଭାବରେ ବିଭିନ୍ନ ପ୍ରକାରର ମିଶ୍ରଣ କରିବାକୁ ଗୋଟେ ଗୋଟେ ଫା ତାର ମଧ୍ୟ ଆମ ପାଳନ କରାଯାଇଥାଏ । ଏମାନଙ୍କୁ ମଧ୍ୟ ବିଭିନ୍ନ ଡେଲି ଏମାନଙ୍କୁ ଚରାଇବାକୁ ମଧ୍ୟ ନିଆଯାଇଥାଏ। ତା ସହିତ ଲୋକମାନଙ୍କର ସୁବିଧା ସୁଯୋଗ ମାନେ ସୁବିଧା ପାଇଁ କିଭଳି ରହିବେ ସଫା ଜାଗା ଏବଂ ସୁସ୍ଥ ପରିବେଶରେ କିଭଳି ଏମାନେ ବଢିବେ ତା ପ୍ରତି ମଧ୍ୟ ବହୁତ ଗୁରୁତ୍ୱ ଦିଆ ଦିଆଯାଇଥାଏ । ବିଭିନ୍ନ ସରକାର ଯୋଜନାରେ ମଧ୍ୟ ଏମାନଙ୍କୁ ବିଭିନ୍ନ ପ୍ରକାରର ଅ ସୁବିଧା ସୁଯୋଗ ଯୋଗାଇ ଦେ ଏବା ଛଡା ଏମାନଙ୍କ ସହିତରେ ବିଭିନ୍ନ ପ୍ରକାର ଔଷଧ ଟିକାକରଣ ମଧ୍ୟ କରାଯାଇଥାଏ । ଉତ୍ତମ ଗୁଣବର୍ତ୍ତ ତା ଏବଂ ବଢିବା ଏବଂ ବହୁତ ଏମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଇଏ ଏମିତି ବ୍ୟବହାର କରେ ଯେମତି ଗାଈ କିପରି ଭାବରେ ଭଲ ଖାଦ୍ୟ ଦାନା କିଭଳି ଖାଇବେ ତା ପ୍ରତି ମଧ୍ୟ ବହୁତ ଗୁରୁତ୍ୱ ଦିଆଯାଇ କିଭଳି ଭାବରେ କ୍ଷୀର ଅଧିକ ପରିମାଣାରା ଆସିବ ଏବଂ ହୁଁ ସେମାନଙ୍କର ଅଗ୍ରଗତି କିପରି ହବ ଛେଳି ମାନେ କିପରି ନିଜର ବଂଶ କିପରି ବଢିବେ ତା ପ୍ରତି ଏ ମଧ୍ୟ ବହୁତ ମଧ୍ୟରେ ଧ୍ୟାନ ଦିଆଯାଇଥାଏ। ଏହିପରି ଭାବରେ ଆମର ଏପଟେ ଚାଷ ମଧ୍ୟ ହୁଏ। ଆପଣ ଜାଣିଥିବେ ବର୍ଷକୁ ପ୍ରାୟତଃ ଚାଷ ଗୁଡ଼ିକ ମଧ୍ୟରେ ଛେଳି ଏବଂ ପଶୁ ଗୋରୁ ପାଳନ ଏମାନଙ୍କର ପଶୁପାଳନଙ୍କର ଅଗ୍ରଗତି ବହୁତ ଭାବରେ ବଢ଼ି ଚାଲିଛି। ଯେହେତୁ, ହଁ ପାଳନ କମିବାରେ ଲାଗିଛି କିନ୍ତୁ ଆହାର ଦେଖିବାକୁ ଗଲେ ଏହାର ଅମ୍ ଆପଣ କହିବାକୁ ଗଲେ ଏହାର ବହୁତ ତୁ ଲାଭମାନ ହେଇପାରିବେ ଆପଣ କିନ୍ତୁ ଯଦି ଆପଣ ଯଦି ଏହାକୁ ସଠିକ ଭାବରେ ଆପଣ ଯଦି ଉପଯୋଗୀ କରିପା୍ ପାରିବେ ପଶିପାଳନ କରିପାରିବେ ପଶୁପାଳନ ସରକାର ମଧ୍ୟ ବିଭିନ୍ନ ଉପାୟରେ ଆପଣଙ୍କୁ ସୁଯୋଗ ଦେଇଥାନ୍ତି। ଯେ କିଭଳି ଭାବରେ ପଶୁ ଗୋପାଳନ ଛେଳିପାଳନ କିଭଳି ଭାବେ ବିଭିନ୍ନ ଯୋଜନା ମାଧ୍ୟମରେ ମଧ୍ୟ ଦେଇ ଥାନ୍ତି ଆପଣ ଯଦି ଏହାର ପ୍ରପର ଯତ୍ନ ନେବେ କିଭଳି ଆପଣ ଏହାକୁ ବୃଦ୍ଧି କରିପାରିବେ । ତା ପ୍ରତି ଆପଣ ଧ୍ୟାନ ଦେବେ। ତ ଆପଣ ସେପଟେ ଏମିତି ଚାଷ ହୁଏ?
ହଁ ଆମର ଏଇ ପଟେ ବି ହୁଏ ପଶୁପାଳନ।
ଆଚ୍ଛା, ଆପଣଙ୍କ ସେପଟେ ମଧ୍ୟ ଆପଣଙ୍କ ପାଖରେ ସେପଟେ ମଧ୍ୟ ବିଭିନ୍ନ ପ୍ରକାର ଯେନ୍ୟନି ଗାଈ ଦେଖିବାକୁ ମିଳେ ଯେମତି ହଲିଷ୍ଟିନ୍ ।
ହଲିଷ୍ଟାନ ସିନ୍ଧି ହରିୟଣା ଆଉ ମାନେ ସାଇବାଲ ମାନେ ଆଉ ଅଛି ଆହୁରି ଦେଶୀ
ହୁଁ ।
ଅଧ ଦେଶୀ ଦଶୀ ପିଅର୍ ଏ ଏ ଟାଇପ ର ହୁଏ ଆମର ଏଇପଟେ ବି ହୁଏ ଚାଷ ସେଇ ମାନେ ପଶୁପାଳନ ହୁଏ କମ ହୁଏ ମାନେ ଗୋରୁ ଆଉ ମାନେ ବଳଦ ଥାଏ। ଯାହାକି ଚାଷ କରେ ଜମିରେ ପୋଡ ବି ଥାଏ ଯାହାବି ଚାଷ ରେ ଆଉ ମଇଁଷି ବି ଥାଏ ଯାହାକି ମାନେ ଗାଈ ପରି କ୍ଷୀର ଦିଏ କିନ୍ତୁ ତାଙ୍କ କ୍ଷୀର ଟିକେ ଅଧିକ ମାନେ ଯୋଉମାନେ ଅତି ପରିଶ୍ରମ କରୁଛନ୍ତି ତାଙ୍କେ ହିଁ ସେଇ ଖି ମାନେ ଜିର୍ଣ୍ଣ କରିପାରିବେ ଆ ପିଲାମାନେ ମାନେ ଗାଈ କ୍ଷୀର ଯୋଉ ମାୟା କ୍ଷୀର ସହିତ
ଆଛା ତା ସହିତ ଆପଣ ଜାଣିଥିବେ ଯେ ଅ ଗୋରୁ ପଶୁ ପାାଳନ ଯୋଉଟା କି କହିବାକୁ ଗଲେ ଗାଈ ଗୋରୁ ସହିତ ତା ସହିତ ଖାଲି ତାହା ନୁହେଁ ଯେ ଖାଲି କ୍ଷୀର ପାଇଁ ହିଁ ଆ ମାନେ ତାକୁ ଉତ୍ପାଦାନ କରୁଛନ୍ତି ଗାଈ ଗୋରୁଙ୍କୁ ପାଳନ କରୁଛନ୍ତି ତା ମଧ୍ୟ ବିଭିନ୍ନ ପ୍ରକାରର ଧର୍ମ ଧାର୍ମିକ କାର୍ଯ୍ୟରେ ମଧ୍ୟ ଯେମିତି ଆପଣ ଜାଣିଥିବେ ଗୁରୁବାରରେ ଗୋବର ଲିପା ବିଭିନ୍ନ ପ୍ରକାରର ମଧ୍ୟ ତାର ଖତ ଆପଣ ଜାଣିଛନ୍ତି ଯେ ଛେଳି ଆପଣ ଖତ ସାର ଆପଣ ଆପଣ ଶୁଣନ୍ତୁ! ହୁଁ ଆପଣ ଶୁଣନ୍ତୁ ଯେ ଏ ଯୋଉ କୀଟନାଶକ ଔଷଧ ଯୋଉମାନେ ବ୍ୟବହାର କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ସାର ପ୍ରୟୋଗ କରୁଛନ୍ତି ତାଠୁ ସବୁଠୁ ଭଲ ସାର କହିବାକୁ ଗଲେ? ଗୋରୁ ଗାଈଙ୍କର ମଳମୂତ୍ର ଏବଂ ଛେଳିମାନଙ୍କର ମଳମୂତ୍ର ଆପଣ ଯଦି ପ୍ରୟୋଗ କରିବେ ଜମିରେ ବି ତାହା ଉ ଉର୍ବରତା ବହୁତ ବଢ଼ାଇଥାଏ ଆପଣ ଜାଣିଛନ୍ତି ବହୁତ ମଧ୍ୟରେ ଗଛକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ଏବଂ ଗଛ ବଢ଼ିଲା ପରେ ଆପଣ ମଧ୍ୟ ବହୁତ ପରିମାଣରେ ଆଦାୟ ମଧ୍ୟ ହ ଆପଣ ଜାଣିିଥିବେ ବର୍ତ୍ତମାନ ଧୀରେ ଧୀରେ ଗୋରୁ ପଶୁପାଳ ମାନଙ୍କର ଉ ମାନେ କହିବାକୁ ଗଲେ ପାଳନ କମିବାରେ ଲାଗିଛି
ଯାହା ଏବେ ଟେକ୍ନୋଲୋଜି ବାହାରିବା ଦ୍ଵାରା ଲୋକମାନେ ଆଉ ମାନେ ପୋଷୁ ଗୋରୁ ପାଳନ କରିବାକୁ ଆଉ ପସନ୍ଦ କର କରୁନାହାନ୍ତି ସାର ଭ ପାରିବା ଦ୍ଵାରା ଲ ମାନେ ଗୋ ମାନେ ଆନିମଲ ମାନେ ପଶୁ ମାନଙ୍କର ମଳମୂତ୍ର ଯାହାକି ବିଲରେ ପକାନ୍ତି ସାର ରେ ସେମାନେ ବି ସେଗୁଡିକା ବି ପକେଇବାକୁ ଲୋକମାନେ ଆଉ ସାର ଦ୍ଵାରା ତାଙ୍କେ ଆଉ ପରିଶ୍ରମ କରିବାକୁ ପଡିବନି ଯାହା ଦ୍ଵାରା ଲୋକମାନେ ଏବେ ସାର ପକେଇ ମାଟିର ଉର୍ବରତା କମୁଛି କିନ୍ତୁ ସାର ପକେଇ ସାରା ପକେଇ ଆଦାୟ କରୁଛନ୍ତି କିନ୍ତୁ ସେଇ ମାନେ ଆଗ ଲୋକମାନେ ପକାନ୍ତି ଯାହାକି ଉଁ ମାନେ ପଶୁ ମାନଙ୍କର ମଳମୂ ପତ୍ର ପକେଇବା ଦ୍ଵାରା ଆ ଲୋକମାନଙ୍କ ଖାଦ୍ୟ ବି ସେଇ ପ୍ରକାର ହୁଏ ଯୋଉ ପ୍ରକାର ବର୍ତ୍ତମାନର ଖାଦ୍ୟ ଖାଇ ପାରିବେ କି ଇଏ ନାଇଁ ଆଗର ଲୋକମାନେ ଯୋଉ ଟାଇପ ର ଖୁଆନ୍ତି ମାନେ ତାଙ୍କ ଙ୍କର ଯୋଉ ଧାନ ଆସେ ବଡ ଆସେ ସେଇ ଧାନ ମାନେ ଆମେ ଯୋଉ ଖାଇପାରିବା ଆମେ ଜିର୍ନ ହିଁ କରିପାରିବାନି, ତାଙ୍କେ ଯୋଉଟା ଖାଉଥିଲେ
ଆଛା ଆଛା ସେ ସେତେବେଳେ ତ କହିବାକୁ ଗଲେ ଆପଣ ଜାଣିଥିବେ ଯେ ଯେ ଚାଷ କୋଉ ଭଳି ଭାବରେ ଥିଲା ଯେ ଗୋରୁ ଓ ପଶୁ ପାାଳନ କରି କିଭଳି ଏ ତାର ସଦୁପଯୋଗ କରିପାରିବି ଦେଖନ୍ତୁ ଆପଣ ଯେକୁ କହିବାକୁ ଗଲେ ଛେଳି ଓ ଗୋରୁ ପଶୁପାଳନ କଲେ ଏମାନଙ୍କର ଖତମ ତ ସାର ସେଟା ତ ଆପଣ ଜାଣିଥିବେ ଜମିରେ ସେଇଟା ପ୍ରୟୋଗ ହବ ଯାହା ଦଵାରା ତା ମାଟିର ଉର୍ବରତା ବଢେ ଏବଂ ଚାଷ ମଧ୍ୟ ଭଲ ହୁଏ କିନ୍ତୁ ବର୍ତ୍ତମାନ ଯୁଗ କଣ ହେଲେଣି ଯେ କୀଟନାଶକ ଔଷଧ ବିଭିନ୍ନ ପ୍ରକାର ସାର ପ୍ରୟୋଗ କରି ଧୀରେ ଧୀରେ ତାର ମାଟିର ଉର୍ବରତା କମେଇଲେଣି ତା ମଧ୍ୟରେ ଜିଆ ମଧ୍ୟ ହେବା ଗଡ଼େ ବହୁତ କମିଗଲାଣି ଏବଂ ବିଭିନ୍ନ ପ୍ରକାର ଲୋକମାନେ ମ ଯଦି କଣ ଜେ ଯଦି ଜ୍ଞାନ କୌଶଳ ପଦ୍ଧତି ପ୍ରୟୋଗକରି ଯୋ ପ୍ରକାର ଆମର ଜ କୃଷିକୁ କି ଅଧିକ କମ ସମୟରେ ହେଇପାରିବ ତାହା ପ୍ରତି ବିନା ପରିଶ୍ରମରେ କରିବା ପାଇଁ ତୋ ବିଭିନ୍ନ ପ୍ର ମେସିନ୍ ମଧ୍ୟ ୟୁଜ୍ କରୁ ଯେମିତି ଟ୍ରାକ୍ଟର ହଉ, ହଁ ମସିନ୍ ଯାହା ଫଳରେ ମାଟି ଟା କିଭଳି ଭାବରେ ଉର୍ବର ହେଇ ପାରୁନାହିଁ ଯାହା ଫଳ ଲୋକମାନେ ମଧ୍ୟ ତା ପ୍ରତି ଅ ବହୁତ
ଲୋକମାନେ ଲୋକମାନେ ୟାଙ୍କର ଲୋକମାନଙ୍କ ଚିନ୍ତାଧାରା ଏହା କି ଯେ ମା ଉ ଉର୍ବର ହଉ କି ନ ହଉ କିନ୍ତୁ ଆମର ମାନେ ଯାହା ଚାଷ କରଛି ଆମ ପୁଞ୍ଜି କିିମି ଅ ଅଧିକ ହଉ ଯାହା ଦ୍ଵାରା ଆମେ ଲୋକମାନଙ୍କୁ ମାନେ ମଣ୍ଡି ଭୋଟ ହଉଛି ସେଇଠି ପହଞ୍ଚେଇ ପାରିବା। ତା ଉପଯୁକ୍ତ ଦର ଆମକୁ ମିଳୁ। ଏହା ଏହା ଚାହୁଁଛନ୍ତି ଲୋକମାନେ। ଆଗେ କଣ ଲୋକମାନେ ପୁଞ୍ଜି ଖାଇବା ପାଇଁ କରୁଥିଲେ। ବର୍ତ୍ତମାନ ଏବେ ଉ ଲୋକମାନେ ପୁଞ୍ଜି କରୁଛନ୍ତି ବାହାରେ ନେଇ ବିକିବାକୁ। ମଣ୍ଡିରେ। ଯାହା ଦ୍ଵାରା ଉପଯୁକ୍ତ ପଇସାରେ ବିକି ହେଇପାରିବ। ଯାହାକୁ ଆମ ମିଳିପାରିବ। କିନ୍ତୁ ଜମି ଆପଣଙ୍କର ଯାହା ହଉଛି ହୋଉ। ପୂର୍ବସରା କମୁଟି କି ନ କମୁ ସେଇଟା ଲୋକମାନଙ୍କର ଆଉ ଧାରଣା ନାହାନ୍ତି ଯାହା ଦ୍ଵାରା ଲୋକମାନେ ବହୁ ରୋଗରେ ସମ୍ମୁଖୀନ ହଉଛେ। ମାନେ କି କୀଟନାଶକ ଔଷଧ ପକେଇବା ଦ୍ଵାରା ଜମିର ଏକା ନୁହେଁ। ଆମର ବି ଅସୁବିଧା ହଉଛି ଯାହାକି ମାନେ ରୋଗ ଆରକାରଗାରରେ ହଉଛି ବିଷ ଗୁଡିକ ସେଗୁଡିକ ଲ ଲୋକମାନେ ବୁଝୁନାହାନ୍ତି ଯାହା ଆମେ ପକେଇ ଆମେ ହିଁ ବିଷ ଖାଉଛନ୍ତି।
ଆଚ୍ଛା ବିଭିନ୍ନ ପ୍ରକାର ଆପଣ ଜାଣିଥିବେ ଯେ ଜ୍ଞାନ କୌଶଳର ବୃଦ୍ଧି ଯୋଗୁ ଯେ ଲୋକମାନେ ବିଭିନ୍ନ ପ୍ରକାର ନ ମଧ୍ୟ ବ୍ୟବହାର କରିବା ଯୋଗୁ ଚାଷର ମାନେ କମ ସମୟରେ କିବଳ ଅଧିକ ଆଦାୟ କରିବେ। ସେ ବିନା ପରିଶ୍ରମରେ ତ ସେଥିପ୍ରତି ସେମାନେ ଧ୍ୟାନ ଦେଇ ଦେଇ ଧୀରେ ଧୀରେ ପଶୁପାଳନ କଠୁ ସେମାନେ ଦୂରେଇ ଗଲେଣି। ଧୀରେ ଧୀରେ ପଶୁପାଳନ ମଧ୍ୟ ଧୀରେ ଧୀରେ କମିଗଲା ନାହିଁ। ତ ମତେ ଲାଗୁଛି ଆମକୁ ପୁଣି ଥରେ ଏହାକୁ ପୁନର୍ବାର କରିବା ଏବଂ ସଦୁପଯୋଗ କରିବା ଉପଯୁକ୍ତ। ଆପଣ କଣ କହୁଛନ୍ତି ଠିକ୍ ନା ଭୁଲ। ହୁଁ ତ ହଁ ତ ନି ନିଶ୍ଚିତ ଭାବରେ ଆପଣ କେବେ ଆସନ୍ତୁ ଆମର ଏପଟେ ବୁଲିବାକୁ। ଆଉ ଦେଖିବେ ଆମର କିପଟେ ଏବେଟେ ପଶୁପାଳନ ହଉଛି। ଆଉ ମୁଁ ବି ନିଜେ ଆପଣ ସେପଟେ ଯିବି। ହଁ।
ଯାଇ ଆପଣ ବୁଲି ଚାଷ ବିଷୟରେ ମାନେ ପଚାରି ବୁଝି ଆସି ଆମର ଏଇଠି ସେଇ ଚାଷ ପ୍ରକାରକୁ
ଆଚ୍ଛା ମୁଁ ବି ଆପଣଙ୍କ ସେପଟେ ଯାଇକି ଦେଖିବି ଆପଣଙ୍କ ମଧ୍ୟରେ କିପରି ଭାବେ ପଶୁପାଳନ ଗୋ ପାଳନ ଛେଳି ପାଳନ ସବୁ ଖୁପରି ଭାବରେ ଚାଷ ହୁଏ। ତା ପ୍ରତି ଆମେ ଧ୍ୟାନ ଦେବା।
ଆଜ୍ଞା ଆଛା ଆପଣଙ୍କ ସହିତ କଥା ହେବାରୁ ବହୁତ ମତେ ଆନନ୍ଦ ନାଗିଲା।